ମୁହତ ତ ସେଇଟ ନ ।
ହ୍ୟାଲୋ।
ହ୍ୟାଲୋ।
ଭାଇ ନମସ୍କାର।
ହ୍ୟାଲୋ।
ଶୁଭସନ୍ଧ୍ୟା ଭାଇ।
କେମିତି ଅଛ?
ବହୁତ ଭଲ ଅଛି ଭାଇ, ଆପଣ କେମିତି ଅଛନ୍ତି?
ହଁ ଠିକ୍ ଠାକ୍। ଗରମ କେମତି ହଉଛି?
ଗରମ ହଉଛି, ମାନେ ଝାଳ ମାନେ ବହୁତ ଝାଳ ବାହାରୁଛି।
ହଁ।
ହଁ ବର୍ଷା ଟିକେ ମଝିରେ ହେଇଯାଇଥିଲା ତ ଟିକେ ଥଣ୍ଡା ଲାଗୁଥିଲା। ଆଉ ଏବେ ତ ଖାଲି ମେଘୁଆ ହେଉଛି। କିନ୍ତୁ ଖରା ତା ସହିତ ବର୍ଷା ନାହିଁ ଖାଲି ମେଘୁଆ ହେଉଛି। ଆଉ ଆପଣ ଆପଣଙ୍କ ପାଗ କେମିତିଆ?
ହଁ ସେଇ ନର୍ମାଲ ତ ଆମର ତ ଏରିଆରେ ସେ ଗଞ୍ଜାମ ଏରିଆ ସବୁ ସବୁଠୁ ଅଧିକ ଗରମ ସେପଟେ, ଓଡିଶାର।
ଆଉ ଖାଇବା ପିଇବା କିଛି
ଖାଇବା ପିଇବା ଲଞ୍ଚ କରିଥିଲି ଯାହା ଲଞ୍ଚ ରେ ଭାତ, ଛତୁ, ଡାଲି ଟିକେ ଖାଇଥିଲି। ଏବେ ଟିଫିନ କିଛି କରିନି ସନ୍ଧ୍ୟାବେଳ ଯାଉଛି ମାର୍କେଟ କୁ ସାଙ୍ଗମାନଙ୍କ ସାଙ୍ଗରେ ଦେଖାହେଲେ କ ଖିଆପିଆ କରିବି। ଆପଣ?
ହଁ ସେଇ ଲଞ୍ଚ ଟାଇମରେ ତ ଭାତ, ଡାଲି, ଭଜା ଆଉ
ହୁଁ।
ତା ସହିତ ପାମ୍ପଡ଼ ଖିଆ ହେଇଥିଲା। ଆଉ ଏବେ କିଛି ତ ଖାଇନି, ଏବେ ଯାଉଛି ଟିକେ ସାଙ୍ଗ ମାନଙ୍କ ସହିତ ଯିବି ଟିକେ କଣ ସ୍ନାକ୍ ନସ୍ ଖାଇକି ଆଉଥରେ ଆସିବି ଆଉ।
ଆଛା ଏଇ ଯୋଉ ଆମର ଖିଆ ପିଇବା କଥାରୁ ଗୋଟେ କଥା ଇ ହେଲା, ଯେ ଆମେ ଯୋଉ ଏବେ ବାହାର ଖାଇବା ଟିକେ ଅଧିକ ଖାଉଛେ ସେଟା କେତେ ଦୂର ଆମ ଦେହ ପାଇଁ ଠିକ୍ ଯେ ଆମେ ସବୁବେଳେ ଗୋଟେ ଅଭ୍ୟସ୍ଥ ହେଇଛେ, ସଧ୍ୟାବେଳେ ହଉ ଦିନ ବେଳେ ହଉ ଟିଫିିନ ଟିକେ କରିଦବା ବାହାରେ ଯାଇକି। ଫାଷ୍ଟ ଫୁଡ ଟିକେ ଖାଇଦବା ତେଲ ମସଲା ଟିକେ ଖାଇଦବା ଏଗୁଡା ଦେହ ପାଇଁ କେତେ ଠିକ?
ବହୁତ ଖରାପ ଭାଇ କଣ କରିବା ଆମର ଯେହେତୁ ମେସ୍ କରିକି ଆମେ ରହୁଛେ ଆମକୁ ଦୁଇଓଳା ରୋଷେଇ କଲେ, ଆଉ ଥାର୍ଡ଼ ଟାଇମଟା ଆମକୁ ବାହାରେ ହିଁ ଖାଇବାକୁ ପଡ଼ୁଛି। କିନ୍ତୁ ସେଇଟା ଆମର ଦେହ ପାଇଁ ଭଲ ନୁହଁ। ଯେହେତୁ ଆମର ଏଇ ଖରା ଦିନଟାରେ ଆମର ତେଲ ମସଲା ଯୋଉ ଆମେ ଖାଉଛେ ସେଇଟା ବି ଦେହ ପାଇଁ ଭଲ ନୁହଁ। କିନ୍ତୁ ଆଉ କିଛି ଉ ବାଟ ବି ନାହିଁ।
କିନ୍ତୁ ଆମେ ଚାହିଁଲେ ତ ତାକୁ କମେଇ ପାରିବା ଯେମିତି ଯେତିକି ଆମେ ଚୁଡା ଟିକେ ଖାଇଲେ, କି ଛତୁଆ ଟିକେ ଖାଇଲେ, କି ମୁଢି ଟିକେ ଖାଇଲେ କି ନର୍ମାଲ ଇଟିଲି ଟିକେ ଖାଇଲେ ଏଇଗୁଡା ଖାଇକି ବି ଆମେ କମେଇ ପାରିବା।
ହଁ କମେଇ ହଁ କମେଇ ପାରିବା। ସେମିତି କିଛି ବାଧ୍ୟ ବାଧ୍ୟକତା ନାହିଁ ଯେ ତମେ ଆମକୁ ନିଜକୁ ଉପରେ କଣ୍ଟ୍ରୋଲ କରିବାର ଅଛି। ଯେ ଆମେ କେତେ ଦୂରରେ ଆମ ନିଜ ଦେହକୁ ଦେଖିବା। ଆଉ ନିଜକୁ ସଜାଗ କରି ରଖିବା। ଯେ ଆମେ ବାହାର ଖାଦ୍ୟ ବା ତେଲ ମସଲାକୁ ଆମେ କେମିତି ଦୂରେଇ ରହିପାରିବା। ଯାହା ଫଳରେ ଆମର ପେଟ ବି ଭଲ ରହିବ ଆଉ ତା ସହିତ କୌଣସି ଦେହ ପାଇଁ ପ୍ରୋବ୍ଲେମ ବି ବା ଅସୁବିଧା କିଛି ଆସିବ ନାହିଁ।
ଓ ଭାଇ ଗୋଟେ କଥା କଣ କି ଆମର ଗୋଟେ ପୁରୁଣା କାଳରେ ଯୋଉ ଲୋକମାନେ ଥିଲେ ମାନେ ଭାବନ୍ତୁ ସେମାନେ ଭାତ, ଡାଲି ଟିକେ ଖାଲି ଖାଉଥିଲେ ମାନେ ଦିନକୁ ଦିଓଳା ବି ପାଉଥିଲେ ନ ପାଉଥିଲେ କିନ୍ତୁ ସେ ନର୍ମାଲ ଭାତ, ଡାଲି, ଶାଗ, ମୁଗ, ମାଛ ଟିକେ ଖାଇ ସିଏ ସତ ସତୁରୀ ଅଶୀ ବର୍ଷ ଯାଏ ବଞ୍ଚିଥିଲେ କିନ୍ତୁ ବର୍ତ୍ତମାନ ଟାଇମ ରେ ମାନେ ଏତେ ପ୍ରକାର ଜିନିଷ ଆମେ ଖାଇକି ପ୍ରୋଟିନ୍ ଖାଇ ଖାଇକି ଯୋଉ କାର୍ବୋହାଇଡ୍ରେଟ୍ ଜିନିଷ ଖାଇକ ବି ଷାଠିଏ ବର୍ଷ ବଞ୍ଚି ଏଇଟା ବହୁତ ବଡ କଷ୍ଟ ହେଇଗଲାଣି।
ହଁ କଣ ପାଇଁ ନା ଯୋଉ ଆଜି ଆଗ କାଳରେ କଣ ହଉଥିଲା କି? ଖାଇ ଯୋଉ ପନିପରିବା ହେଉ ଯୋଉ ଫସଲ ହେଉ ସବୁ ଅର୍ଗାନିକ ରୂପ ପରେ ହେଉଥିଲା କିନ୍ତୁ ଏଇ ଯୋଉ ସମୟରେ ଵି କିନ୍ତୁ କୃଷକ ମାନେ ଅଧିକ ଫସଲ ଅମଳ ପାଇବା ପାଇଁ କିମ୍ବା ଅଧିକ ଲା ଲାଭ ଆଶାରେ ବିଭିନ୍ନ ପ୍ରକାର ସାର ପିଡ଼ିଆ ର କଣ ଫସଲରେ ବ୍ୟବହାର କରୁ କରୁଛନ୍ତି। ଯାହା ଫଳରେ ସେଇ ଯୋଉ ସାର ପିଡିଆର ଯୋଉ ଦୂଷିତ ଅଂଶ। ଆମର ପନିପରିବା ହେଉ କିମ୍ବା ଫସଲରେ ଯାଉଛି ସେଇଗୁଡ଼ାକ ସେଇ ବିଷ ଗୁଡାକ କିଛି କିଛି ପରିମାଣରେ ଆମ ଶରୀରକୁ ଆମର ଯୋଉ ଖାଦ୍ୟ ରୂପରେ ଆମକୁ ଯାଉଛି। ଯାହା ଫଳରେ ଆମର ବିଭିନ୍ନ ପ୍ରକାର ପନିପରିବା ହେଉ କିମ୍ବା ଭିଟାମିନ ପ୍ରୋଟିନ ର ଖାଦ୍ୟ ଖାଇଲେ ବି ସେଇଟା ଆମ ଖାଇବା ଦେହ ପାଇଁ ଯଥେଷ୍ଟ ହେଇପାରୁନାହିଁ।
ତ ଆମେ ଚାହିଁଲେ ସେଇଟାକୁ ତ ଅର୍ଗାନିକ କରିପାରିବା ଆମ ବାରିପଡେ କିଛି ଲଗେଇକି ନିଜେ ଅର୍ଗାନିକ ସାର ଦେଇକି ଗୋବର ଦେଇକି। ମାନେ ନିଜେ ତ କରିପାରିବା ଘର ସାଇଡରେ
ହଁ ନିଜେ କରିପାରିବା କିନ୍ତୁ ଯୋଉ ପରିବାରରେ ଏ ସଦସ୍ୟ ମାନଙ୍କ ଘରେ ମାନେ ଗୃହିଣୀ ମାନେ ଅଛନ୍ତି। ସେମାନଙ୍କ ପାଇଁ ସପେକ୍ଷ ହବ କିନ୍ତୁ ଯେହେତୁ ଆମ ଘରେ ଦୁଇଜଣ ଚାକିରିଆ। ତ ସେଇଟା ତ ଆମ ଘର ପାଇଁ ପ୍ରସିବୁଲ୍ ନୁହଁ ତ ଆମକୁ ବାହାରୁ ହିଁ କିଣିକି ଖାଇବାକୁ ପଡ଼ିବ।
ତ ଆମେ ଫୋକସ କରିପାରିବା ଯେ ଯୋଉ ଜାଗାରେ ନୁହଁ କି କମ ସାର ଯିଏ ୟୁଜ୍ କରୁଥିବ କମ ଇଏ କରୁଥିବ ମାନେ ସେଇ ଭଲ ଜିନିଷକୁ ଆମେ ଯାଇକିୋ ଗାଁ ଭିତରୁ ଆଣ ଜଣିବାକୁ ପଡିବ ତାହେଲେ ଆମକୁ।
ହଁ ସେଇ ହଁ ସବୁ ଅସୁବିଧାର ସମସ୍ୟାର ଆର ଆମର ପାଖରେ ବାଟ ଅଛି ତାକୁ ଆମକୁ କେମିତି ଆମର ନିଜର ସୁବିଧାରେ ବ୍ୟବହାର କରିପାରିବା ନାଇଁକି।
ହ ଯେ ଆମେ ଖାଲି ଆଚୁଆଲି କଣ କହିଲ କଥା ହଉଛେ କଥାରେ ଲଗଉଛେ କାମରେ ଲାଗୁନି ସେଇଟା। ଭବିଷ୍ୟତ ପାଇଁ ଆମେ ଟିକେ ଭାବୁନି କାରଣ ବୟସ ଆମକୁ ଆରାଉଣ୍ଡ ତିରିଶ ବୁଝିହେଲାଣି ଆମେ କେବେ ବି ସେଇଟା ଧ୍ୟାନ ଦଉ ଇ ଜିନିଷଟା ଟିକେ ଚେଞ୍ଜ କଲେ ଟିକେ ଏକ୍ସର ସାଇଜ କଲେ ଟିକେ ଭଲ ଜିନିଷ ଖାଇଦେଲେ ଟିକେ ଫସଲର ଭଲ ଜିନିଷ ଖାଇଦେଲେ ସାର କମେଇଦେଲେ ଆମେ ଆମର ବୟସଟା କୁ ପଢେଇ ପାରିବା।
ହଁ ସବୁ ସବୁ ସବୁରି ମୂଳ ରହୁଛି ସମୟ ସବୁ ସମୟକୁ କେମିତି ଜଗି ରଖିକି କାମ ଚଳେଇବା। କେମିତି ଆମେ କିଛି ସମୟକୁ ଆମେ ୱେଷ୍ଟ ନ କରିରି ଅନ୍ୟ କୌଣସି ଉପାୟରେ ସେଟାକୁ ଆର୍ଥିକ ଉପାୟରେ ଆମେ ପାଇପାରିବା ସେଇ ସୁଯୋଗ ଟା ଆମେ ଖୋଜୁଛେ। ଯେମ୍ ତି କିି ଆମେ ଏବେ ଆପଣ ଯୋଉଟା କହିଲେ ଫସଲ କରିବା କି ଯୋଉ ଇଏ କରିବା ତ ସେଇଟା ବି ଆମେ ନିଜେ ଘରେ ଚାହିଁଲେ କରିପାରିବା କିନ୍ତୁ ଯେହେତୁ ଆମକୁ ସମୟ ଅଭାବ। ଆଉ ସେଇ ସମୟଟାକୁ ଆମେ ଯେଉଁଟା ଆମର ସୁବିଧା ଦେଖିକି ଆମେ ଯେଉଁଥିରେ ଅଧି ଅଧିକ ଆର୍ଥିକ ଉପାର୍ଜନ କରିପାରିବା ସେହି କାର୍ଯ୍ୟରେ ଆମେ ବ୍ୟ ବାହାର କରିଦଉଛି ବା ସଦୁପଯୋଗ ସେଇଥିରେ ନିୟୋଜୋଗ କରିଦଉଚେ। ଯାହାଫଳରେ ଆମେ
ଠିକ କଥା କହିଲେ ଯେ ୱାନଟାଇପ ଅଫ ଆମେ ଠିକ ଜାଗାରେ ୟୁଜ୍ କରିବାର ଅଛି ଠିକ ଜାଗାରେ ଆମ ସମ ବାର ଅଛି ଆଉ ଗୋଟେ ବି ଆମେ ଚେଷ୍ଟା କରିପାରିବା ଯଦି ଖାଇବା ଇ ଆଡୁ ସଡୁ ଖାଉଚେ ଆମେ ଆଉ ଗୋଟେ ଜି ସେଇ ଭୁଲିଯାଉଛି ଆମେ ଏକ୍ସରସାଇଜ ଵି କରୁନୁ ଏକ୍ସର ଵି କମ୍ପଲିଟି ଯେ ଘ ଆମେ ଯୋଉ ଡ଼ହ ପା ପାଖାପାଖି ପାଁଶହ ହଜାର ଥିବ ମିନିମମ୍ ହେତିକି ଆମେ ଦିନକୁ କରୁନେ। ଦୌଡିବା ଏକ୍ସରସାଇଜ୍ ବାୟାମ ତ ଦୂରର କଥା ଚାଲୁନେବି ଘରୁ ବାହାରିଲେ ଛ କୁ ଟିକେ ଆଇଲେ ଗୋଟେ ବାଇକ୍ ଧରି ପଳେଇ ଆସିଲେ। ତ ସେଇଟାକୁ ବି ଧ୍ୟାନ ଦବାର ଅଛି।
ସେଇଟା କଣ ହେଉଛି କି? ଯେହେତୁ ମଣିଷମାନେ ଏ କଣ ଅ ବହୁତ ଅଳସୁଆ ହେଇଗଲେଣି ସେଇଟା ସେଇଥିପାଇଁ ସେମାନେ ଆଉ ଚାହୁଁନାହାନ୍ତି ଯେ ଆମେ ଏକ୍ସରସାଇଜ କରିବୁ। ଯେମିତିକି ଏବେ ଏକ୍ସରସାଇଜ କରିବାଟା ଆମର ଗୋଟେ ନିର୍ଦ୍ଦିଷ୍ଟ ମାନେ ସମୟ ଆମେ କରିଦେଇଛେ ଯେ ହଁ ସକ୍ ସକାଳେ ହିଁ ଆମେ ଏକ୍ସରସାଇଜ୍ କରିବା ସନ୍ଧ୍ୟାବେଳେ ଟିକେ ଏକ୍ସରସାଇଜ୍ କରିବା। ଯେହେତୁ ସ କାଳେ ଆମର ନିଦ ଭାଙ୍ଗୁନି ଯାହା ଫଳରେ ଆମର ଏକ୍ସରସାଇଜ ହେଇ ହେଇପାରୁନି। ଆଉ ଯେହେତୁ ସନ୍ଧ୍ୟା ବେଳେ ଆମେ କଣ କରୁଛେ ନା ସାଙ୍ଗମାନଙ୍କ ସହି ଆମେ ଯାଇକି ଗୁ ଗୁଲି ଗପ କରୁଛେ, କିନ୍ତୁ ସେଇ ସମୟରେ ଯଦି ଦି ଆମେ ୟଦି ଗାଡି ନ ନେ ଗାଡିର ବ୍ୟବହାର ନ କରି ଆମେ ଯଦି ଚାଲି ଚାଲି ଯିବା ଆସିବା କରନ୍ତେ, ଆମର ଏକ୍ସରସାଇଜ୍ ବି ହୋଇଯାଆନ୍ତା ଆଉ ଆମର ଅ ସେ ସମୟଟା ଆମର ଆଉ ବ୍ୟ ସଦୁପଯୋଗରେ ବି ବ୍ୟବହାର ହେଇଯାଆନ୍ତା।
ଭାଇ ଆମେ ଚାହିଁଲେ ନା ଦିନ ନାହିଁ ରାତି ନାହିଁ ଯେତେବେଳେ ବି ଚାହିଁଲେ ଆମେ ଟିକେ ସମୟ ନିଜକୁ ଦେଇପାର ଟିକେ ସମୟ ବ୍ୟାୟାମ କରିପାରିବା ଟିକେ ସମୟ ଚାଲିପାରିବା ଟିକେ ସମୟ ଖେଳିପାରିବା ଆଟଲିଷ୍ଟ୍ କିଛି ଖେଳିଲେ ବି ଯଦି ଦିନକୁ ଅଧଘଣ୍ଟା ଘଣ୍ଟାଟେ ଆମ ଦେହରୁ ବଡିରୁ ଝାଳ ବାହାରୁଚି। ମତେ ଗୋଟେ ଜଣେ ଭାଇ ଜଣେ ମତେ ସେ କହିଥିଲେ ଜଣେ ପି ଟି ସାର୍ ହେବେ ଜଣେ ସେ ମତେ ଏବେ ରିସେଣ୍ଟ ଗୋଟେ ଉପଦେଶ ଦେଇଥିଲେ, ତମେ କଣ କରୁଛ କର ଦିନ ଯାକ ଭିତରେ ଗୋଟେ ଥର ଟ୍ରାଏ କରିବ ତମ ଜଙ୍ଘରୁ ଝାଳ କଢ଼ିଆକୁ। କାରଣ ସବୁଠୁ କଷ୍ ଷ୍ଟ ହେଲା ଜଂଘରୁ ଝାଳ ବାହାରିବା। ତମ ଦେହରୁ ସବୁ ଜାଗା ରୁ ଝାଳ ବାହାରି ଯିବ, ସବୁଠୁ ଲାଷ୍ଟ୍ ରେ ବାହାରିବ ଜଙ୍ଘରୁ। ଯଦି ସେ ତିକି ପରିଶ୍ରମ ନ କରୁଛ। ଯଦି ତମେ ହେତିକି କରିଦଉଛ ନା ତମ ଲାଇଫ ଷ୍ଟାଇଲ ଚେଞ୍ଜ ହେଇଯିବ।
ଆଜି ଦେଖୁନାହାନ୍ତି ଗୋଟେ ମୁଁ ଆଜି ଗୋଟେ ଥର ଆମର ସିଢି ଚଢ଼ିକି ଆମର ଘ ଉପର ଛାତ ଉପରୁ ଚାଲିଗଲି ପୁଣି ଥରେ ତଳକୁ ଓହ୍ଲେଇକି ଆସିଲା ବେଳକୁ ମୋର ଏଇ ଜଙ୍ଘ ଗୁଡାକ ଦରଜ ହେଇଗଲା। ମାନେ ଗୋଡ ଉଠେଇ ବି ହଉନି ତ ଦେଖ ଦେଖନ୍ତୁ ତାହଲେ ଏକ୍ସରସାଇଜ ବିନା ଏକ୍ସରସାଇଜରେ, ଆମର କଣ ଅସୁବିଧା ହଉଛି?
ନିଶ୍ଚୟ ନିଶ୍ଚୟ ଆମେ ଯଦି ଆମେ ଯଦି ଚେଷ୍ ଷ୍ଟା କରିବାନି ନା ନିଜେ ଟ୍ରାଏ କରିବାନି ଆମର ଗୋଟେ ଯୋଉ କହନ୍ତି ମାପ ରଖିବାର ଅଛି ମୋତେ ଏତିକି ଦିନକୁ ଚାଲିବାର ଅଛି ମତେ ଏତିକି ଦିନ ଏକ୍ସରସାଇଜ୍ କରିବାର ଅଛି ମତେ ଏତିକି ବ୍ୟାୟାମ କରିବାର ଅଛି
ଆଜି କାଲିର ଏଇ ଯୋଉ ଟେକ୍ନୋଲୋଜି ଏତେ ବଢିଗଲାଣି ଯେ ମଣିଷ ଚନ୍ଦ୍ରକୁ ଚାଲିଗଲାଣି।
କାରଣ ମୁଁ ବି ଯାଇକି ନୁହଁ କି ଗୋଟେ ଗାଁରେ ଖେଳିଲା ବଳେ ଗୋଟେ ଓଭର ଦି ଓଭର ପକେଇଦେଲେ ମୋ ହାତ ଗୋଡ ବିନ୍ଧୁଛି। ଇଏ ହେଇଗଲା ସିଏ ହେଇଗଲା ମୁଁ କହୁଛି ତ ତାକୁ ବି ଆଭଏଡ୍ କରିବାର ଅଛି। ତାର ମୂଳ କାରଣ ହେଲା ଯେ ଆମେ ସମୟ ଦଉନେ ନିଜକୁ।
ଆମକୁ ସେଇଟା ନିଜର ଦେଖ ଯେହତୁ ଯୋଉ କହୁନାହାନ୍ତି ଯେ
ଯିଏ ନଅ ମାନେ କଣ ଛାଡ ଯିଏ ନ ଦେଖିଛି ହଁ କାହାକୁ କଣ କହିବା? ତାପରେ ଯିଏ ନିଜେ ନ ଭୋଗିବ ମନେକର ଯେଉଁ ରୋଗଟା ଯାହାକୁ ହେଲା ସିଏ ତାପରେ ସେଇ ରୋଗ କେମିତି ପରବର୍ତ୍ତୀ ମୁହୂର୍ତ୍ତରେ ନହେବ ସେଥିପାଇଁ ସେମାନେ ସଜାଗ ହଉନାହାନ୍ତି। ଯେତେ ମଧ୍ୟ ରୋଗ ନ ହେଇଛି। ୱାନ୍ସ ରୋଗ ହେଇଗଲା ପରେ ଲୋକମାନେ ବାଟକୁ ପଳେଇ ଆସନ୍ତି।
ଓ ରୋଗ ହେଇକି ଭାଇ ଟିକେ ଭଲ ହେଇଗଲା ଆମେ ଯୋଉ ସେମ୍ ଆଉ ଇଏକୁ ପଳେଇ ଆସୁଛେ। ମାନେ ଏବେ ଗ୍ୟାସ ବାହାରିଗଲା ଏବେ ଚାରି ଦିନ ଖାଇବାନି ଚାରି ଦିନ ଠିକ୍ ଠାକ୍ ଲାଗୁଛି ତାର ପୁଣି ଗ୍ୟାସ ଭଲ ହେଇଗଲେ ଦି ଦିନ ପରେ ଯୋଉାଟାକୁ ସେଟା ପଳେଆସ ପୁଣି-ପୁଣି ସେ ପୁରୁଣା ଲାଇଫଷ୍ଟାଇଲ ହଁ।
ପରିବର୍ତ୍ତନ ହେବ ନାହିଁ ମଣିଷର ଗୋଟେ ପ୍ରକୃତି ଆଜି
ଯୋଉ କହନ୍ତି ମଣିଷ ମାତ୍ରରେ ଯୋଉ ପ୍ରକୃତି ନଇବ ମୁଚ୍ଚତ ସେଇଭଳିଆ ହେଇଯାଉଛି।
ସେଇଭଳିଆ ହେଇଯାଉଛି ଆଉ ନହେଲେ ଦେଖ ଦେଖୁନାହାନ୍ତି ମଣିଷ ଚାହିଁଲେ ପରା ଚନ୍ଦ୍ର ପୃଷ୍ଠକୁ ଚାଲି ଯାଉଛି ଆଉ। କଣ ଆମେ ଜଷ୍ଟ ସା ଜଷ୍ଟ ଟିକେ ସକାଳୁ ଉଠି ଜଲ୍ଦି ଉଠି ଏକ୍ସରସାଇଜ୍ କଣ କଲେ ନକଲେ ହେବନି।
ନିଜକୁ ଭାଇ ସଚେତନ ହବାର ଅଛି ଅନ୍ୟକୁ ବି ସଚେତନ କରାଇବାର ଅଛି। କାରଣ ଏଇ ଜିନିଷ ଏବେ ଆମେ ଭାବୁନେ ପରବର୍ତ୍ତୀ ସମୟରେ ଭାବୁ ଯେ ସେଇଳିଆ ଦିନକୁ ଗୋଟେ ଯୋଉ କହନ୍ତି ଗୋଟେ ଶହ ହାଫ୍ କିଲୋମିଟର ମୁଁ ଚାଲିଥିଲେ ବି ମୁଁ ଦି ଚାରି ବର୍ଷ
ବଞ୍ଚି ଯାଇଥାନ୍ତି।
କୁ ଆଜି ସେତିକି ବି କରୁନି ଯୋଉଟା କି ଜାଣୁଛେ ଯେ ପଛରେ ଭୁଲ ମାନେ ଭୋଗିବା ତଥାପି ବି ଆମେ ଚେଷ୍ଟା କରୁନଠି ଭୋଗ କରିବାକୁ।
ହଁ ହେଉ।
ଠିକ ଅଛି ଭାଇ କଥା ହେଇକି ଭଲ ଲାଗିଲା ତମ ସାଙ୍ଗରେ ଆଉ କେବେ କଥା ହବା।
ହଉ ଧନ୍ୟବାଦ।